ହଁ ଭାଇ କୁହନ୍ତୁ ଆ ଆଉ କଁ ଖବର?
ସବୁ ଭଲ କୁହ ତମେ କୁହ କଁ ଚାଲିଚି?
ହଁ ଦେହ ପାହା ଭଲ ଅଛି ଆଉ ଖାଇସାଇସାଇଲେଣି?
ଏ ହଁ। ଆଉ ତମର ଏବେ ମୁଁ ଅଛି ଟିକେ ଆମ ଗୋଡାଉନ ରେ ତମେ କୋଉଠି?
ଆଜ୍ଞା?
ମୁଁ ଅଛି ଆମର ଟିକେ ଗୋଡାଉନରେ ତମେ କୋଉଠି?
ମୁଁ ଭାଇ ଏଇଠି ଆସିଥିଲି ଟିକେ କାମରେ ଫିଟିଙ୍ଗ ଫାଟିଙ୍ଗ ଚାଲିଥିଲା ତ ଆସିଥିଲି।
ଫିଟିଙ୍ଗ ଫାଟିଙ୍ଗ ସରିଗଲା?
ଆଜ୍ଞା। ସେ ଭାଇ କୋଉଚନ୍ତି ଯେ ଫିଟିଙ୍ଗ ସରିଗଲା ଏ କୋଉଚନ୍ତି ଆଉ ଟିକେ ରହିଥା ଆଉ ଜଣଙ୍କର ଫ୍ୟାନ୍ ଟେ ଖାଲି ଆସୁଛି ତାଙ୍କ ଘରୁକୁ ଯିବୁ ଖାଲି ଫିଟିଙ୍ଗ କରିଦବୁ। ପଳେଇ ଆସିବୁ ଆଜ୍ଞା?
ମୁଁ କଇନି ଏକ୍ସପେରିଏନ୍ସ ନିଅ ଯାଅ ପ୍ରାକ୍ଟିକାଲ୍ କର ଆଉ।
ହଁ ଖାଲି ପ୍ରାକ୍ଟିକାଲେ ଏଇ ଏକ୍ସପେରିଏନ୍ସ ଯାଆ ଥିବା ଦକାର। ଆଉ ସଖାଳୁ କଁ ଖାଇଚନ୍ତି?
ହୁଁ ସକାଳୁ ଦହିବରା ତମେ କଣ ଖାଇଛ କୁହ?
ଅଜି କଁ ଦହିବରା?
ଆଜି ଟିକେ ପାଗ ଭଲ ହେଇଥିଲା ତ।
ଓହୋ, ସେଇ କାଉଁଳିଆ ପାଗ ଦହିବରା ଭଲ ଲାଗିବ ଆଉ।
ହୁଁ ହୁଁ।
ଓହୋ ଆଉ କୁହନ୍ତୁ। ସବୁଠି ଦହିବରା, କଟକ ଦହିବରା ଭୁବନେଶ୍ଵର
ଆଉ ତମେ କଣ ଖାଇଛ?
ମୁଁ ଆଜି ସକାଳୁ ସେଇ ରୁଟି ରାତିରେ କହୁଥିଲି ରୁଟି ଡାଲମା ଯୋଉ ହେଇଥିଲା ସେ ସକାଳେ ଥିଲା ଖାଇଦେଲି ରୁଟି ଡାଲମା।
ରୁଟି ରହି ଯାଇଥିଲା ସକାଳ ପାଇଁ?
ଆଜ୍ଞା।
ରୁଟି ଆଉ କଣ?
ଆଜ୍ଞା?
ରୁଟି ଆଉ କଣ?
ରୁଟି ଡାଲମା ଥିଲା ଆଉ ଘରେ କହିଦେଇଥିଲି ଟିକେ ଆଳୁ ସିଝେଇବା ପାଇଁ ଆଳୁ ସିଝେଇ କରିଦେଲେ ଖାଇଲୁ ଆଉ।
ଆଉ ପାଗ କେମତି ହେଇଛି?
ଆଜ୍ଞା?
ପାଗ କେମିତି ହେଇଛି?
ପାଗ କାଁଉଳିଆ ପାଗ ଭାଇ।
ହଁ ଆମ ଏଠି ବର୍ଷା ହଉଛି କାଉଁଳିଆ ପାଗ ହେଇ।
ବର୍ଷା ହଉଛି?
ହୁଁ।
ଓହୋ ଇଆଡ଼େ ହେଇକି ଟିକେ କାଉଁଳିଆ ପାଗ କରୁଛି କିନ୍ତୁ ତଥାପି ଟିକେ ଗରମ ଲାଗୁଛି କାରଣ ବାଷ୍ପ ବାହାରୁ ଅଳ୍ପ ବର୍ଷା ହେଲେ ସିନା ବାମ୍ପଟା ଉଠଉଛି ତଳୁଆଡୁ ଜୋର୍ ସିନା ଟିକେ ଘଣ୍ଟେ ଦି ଘଣ୍ଟା ଆପଣଙ୍କ ବର୍ଷା ହେଲେ ଟିକେ ଭଲ ଲାଗନ୍ତା।
ହ, ହଁ, ହଁ। ଆଉ ପରିବା ଫରିବା କଣ ଚାଷ ହେଉଛି ସେପଟେ?
ପରିବା ଫରିବା ଆଜ୍ଞା ପରିବା ଫରିବା ଲଗଉଛୁ।
ଲଗଉଚ?
ନାଁ ସେ ବାରବାଟୀରୁ ଯାହା ପରିବା ଟିକେ ଆଣିକି ବିକା ବିକି ଚାଲିଛି ଗାଁ ହାଟରେ ଏଠି। ହରିପୁରୁ ଆଡେ, ବରମ୍ପଦା
ହଁ, ହଁ, କାଲି ତ ହାଟ ଅଛି।
ଆଜ୍ଞା?
କାଲି ହାଟ ଅଛି।
କାଲି ଆମ ହରିପୁର ହାଟ ଅଛି।
କଲି ଯିବୁ ତାହାଲେ ପରିବା ସେଠିକି।
ଆଜ୍ଞା।
ଆଉ?
ଆଉ କୁହ ଦେହ ପାହ କେମିତି ଅଛି?
ଦେହ ପା ସବୁ ଭଲ ତମର କୁହ କଣ ଅଛି କଣ ଚାଲିଛି ସବୁ ଭଲ?
ହଁ ଦେହ ପାହା ଭଲ ଅଛି।
ଘରେ ସବୁ?
ଆଉ ଆପଣଙ୍କର ଦେହ ପା ଭଲ ଅଛି ନା?
ହଁ।
ଉଁ ହୁଁ।
ଘରେ ଘରେ ସବୁ ଭଲ।
ଘରେ ସବୁ ବାପା ବାରବାଟିକି ଯାଇଥିଲେ ଆସିଲେ ପରିବା ନେଇକି। ପରିବା ଆସିଲା ଆମ ଲଙ୍କା ଲେମ୍ବୁ ଆସିଲା, ଶାଗ ଆଇଟମ ଯେତିକି ଅଛି ସୁ ଲଙ୍କା ଲଙ୍କା ରେଟ୍ କିଲ ଶହେ ଟଙ୍କା ଆମେ ମାନେ ଆମେ ଲୋକଙ୍କୁ ବିକୁଚୁ ଗରାକ ଆସୁଛନ୍ତି ତାଙ୍କୁ ଶହେ ଟଙ୍କା କିଲୋ କୁହାଯାଉଛି। କିନ୍ତୁ ଆମେ ଆଣୁଛୁ କେତେ ଆଣୁଛୁ ଆମେ ସେଇ ଏ ଲଙ୍କା କିଲ ସେ ସତୁରି ଟଙ୍କା ପାଖାପାଖି ଆସୁଥିବ।
ଏ ବିକା ହଉଛି
ହାଲୋ।
ବିକା ହଉଛି କେତେ?
ବିକା ହଉଚି ଆମେ ଶହେ ଟଙ୍କା ବିକୁଛୁ।
କିଲୋ ଶହେ ଟଙ୍କା।
ଆଜ୍ଞା କିଲୋ ଶହେ ଟଙ୍କା ବିକୁଛୁ।
ୟା ହଁ। ଆଉ କଣ ପରିବା ହେଲା ଲେମ୍ବୁ କେତେ ଆଣିଛ କଣ ଲେମ୍ବୁ କଣ କିଲୋ ଅନୁସାରେ ନା ପିସ୍ ଅନୁସାରେ?
ସା ଆଜ୍ଞା
ଲେମ୍ବୁ ପିସ୍ ଅନୁସାରେ କିିଲୋ ଅନୁସାରେ କଣ ଆସୁଛି?
ଥାନ୍ତା ଲେମ୍ବୁ ପିସ୍ ନୁହଁ ଲେମ୍ବୁକୁ ଲେମ୍ବୁ ଦଶ ଟଙ୍କାରେ ତିନଟା ଏଇଖଣା ବିକା ହଉଛି।
ଦଶ ଟଙ୍କା ନେଖା ତମେ କିଣିଛ କେତେ?
ଲେମ୍ବୁ ଆମେ ଶହ ହିସାବରେ କିଣୁଛୁ ମାନେ ଶହଟାକୁ ଏତିକି ଟଙ୍କା।
ହଁ ହଁ ହଁ ତାହେଲେ ତମେ କେତେ ପିସ୍ ଆଣିଛ?
ଆଜ୍ଞା
କେତେ ପିସ୍ ଆଣିଛ?
ନା ନା ମାନେ ଶହେଟା ଲେମ୍ବୁକୁ ଏ ଏତିକି ଟଙ୍କା ତାପରେ ଦୁଇ ଶହ ଟା ଅଛି ତିନି ଶହ ଟା ଅଛି। ଆମେ ଆଣିଛୁ ମିନିମମ ଛଅ ଶହଟା ପାଂ ଶହଟା ।
କେତେ ଟଙ୍କା ନେଲା?
କେତେ ଜିନିଷ ହିସାବରେ ପାଂଶହ ନେଲେ ନଉଛି ତିନିଶହ ଟଙ୍କା ପାଖାପାଖି ନଉଛି ଚାରିଶହ ଟଙ୍କା ପାଖାପାଖି ନଉଛନ୍ତି।
ସବୁ ସେଲ୍ ହେଇଯିବ ନା କାଲି?
ହଁ ସବୁ ସେଲ୍ ହେଇଯିବ।
କଲ ଯିବ ହରିପୁର ହାଟ ନା?
ଆଜ୍ଞା କାଲି ହରିପୁର ଅଛି।
ଅ ହାଁ ହାଁ ତମେ ଯାଉଛ ନା ତମ ବାପା ଖାଲି ଯାଉଛ
ମୁଁ ଯେତେବେଳେ ମାଲ ଅଧିକ ଯେବେ ଆସିଥିବ କଣ ହେଇଥିବ ବାପା ଆଟେଣ୍ଡ ଏତେ କରି ପାରନ୍ତି ତାଙ୍କ ଦେହ ଫେଅ ଟିକେ ବିନ୍ଧା ବିନ୍ଧି ଅଛି ମୁଁ ଟିକେ ସାହାର୍ଯ୍ୟ କରିବାକୁ ପଳାଏ।
ଅଁ ହଁ ହଁ।
ସାହାଯ୍ୟ ଟା କରିବା ବି ଭଲ
ଆଉ ସାହାଯ୍ୟ ନିଜ ଲୋକଙ୍କୁ କରିବନି ଆଉ କାହାକୁ କରିବ।
ହଁ।
ଅଛ ଯେ ପଯ୍ୟନ୍ତ ସାହାଯ୍ୟ କରିବ ଆଉ।
ଆଉ? ଗାଧେଇବା ହବ ପ୍ରାୟ ଗୋଟେ ପାଖାପାଖି ତମର ସଇଲାଣି?
ଆଜ୍ଞା?
କଣ କହିଲେ?
ହଁ ହାଲୋ।
ହଁ ଗାଧୁଆ ପାଧୁଆ ସଇଲାଣି?
ଆଉ ଭାଇ ଏଇ ଚୁଟି କାଟିବାକୁ ସାଙ୍ଗ ମାନେ ଯାଇଥିଲେ କହିଲେ ଆଇ।
କଉଠି କଉଠିକି ଯାଇଥିଲ କୁନି ଦୋକାନ୍?
କୁନି ଦୋକାନ୍ ନୁହ ନାଳୁଆ ଦୋକାନ।
ତମର ଯୋ ଆଗକୁ ଲେଫ୍ଟ୍ ସାଇଡି।
ଆଜ୍ଞା।
ଭଲ ଆଉ। ଆଉ।
ଆଉ ଏମତି ବି ଆସିକି ଚୁଟିି କାଟ୍ ଆଜି ପ୍ଲାନ୍ ଅଛି ମା ବିରଜାଙ୍କ ପାଖକୁ ଯିବାର ଟିକେ ଅଛି।
କେତେବେଳକୁ?
ଏଇ ଗାଧେଇ ପାଧେଇ ସଇଲେ ଯିବାର ଅଛି।
ଚାର୍ ଟା ବେଳୁ?
ଚାରଟା ବେଳକୁ। ଆପଣଙ୍କର ଆଜି ପ୍ଲାନିଂ କିଛି ନାହିଁ କୋଉଠି ଯିବାକୁ?
ସେମିତି ପ୍ଲାନ୍ ନାହିଁ ଦେଖିଆ କଁ ହବ‌ ଯଦି ଇନଷ୍ଟାଣ୍ଟ ପ୍ଲାନ୍।
ଓହୋ ମାନେ ସା ପ୍ଲାନ୍ ହବ ସାଙ୍ଗେ ସାଙ୍ଗେ ପ୍ଲାନ୍ ହବ ଆପଣଙ୍କର। ଓହୋ।
ଆଉ। ଆଉ ବିରଜାକୁ କିଏ କିଏ ଯିଅ ଏକା?
ନାଇଁ ସାଙ୍ଗମାନେ ଯିବେ ପ୍ଲାନିଂ କରଚନ୍ତି ଦିଟା ଗାଡି ଆଣିବାକୁ ଚାରିଜଣ ଯିମୁ।
ହଁ। କୋଉ କଣ ମାନେ ବିରଜା ଖାଲି ଯିବ ନା ଆଉ କୁଆଡେ ଯିବାର ଅଛି? ବିରଜାଙ୍କର ଆସଚି ନା କଣ ଇଏ ଜନ୍ମଦିନ କେବେ ସେଟା?
ବିରଜାଙ୍କ ଜନ୍ମଦିନ କେବେ ଅଜୟ ହାଇ? ଜାଣି ନାହାନ୍ତି ଅଜୟ ହାଇଙ୍କୁ ପଚାରିଲୁ। ଭାଇ ଆପଣ ଯିବ କି? ସିଏ କହିଲେ ନା କାମ ଅଛି ଯାଇ ହବନି।
ଅଜୁ ଭାଇକି ତାହେଲେ ନବନି।
ସିଏ ନିଜେ ମନା କରଚନ୍ତି। ଆମେ ବାଧ୍ୟ କରୁଚୁ ଆସ ବୋଲି କି ବୁଲିବାଲି କି ଆମ ସହିତ ଯିବ ଆସିବ। ସେ ମନା କରୁଚନ୍ତି ନା କାମ ଅଛି ଯାଇହବନି।
ଆ ଟିକେ ବେଶୀ ବ୍ୟସ୍ତ ଏ ବହୁଳ ଲୋକଟା।
ବ୍ୟସ୍ତ ଲୋକ ଆଉ।
ହୁଁ। ହଁ। ଭଲ ବିଜି ଲାଇଫ୍ ଭଲ। ବ୍ୟସ୍ତ ଲାଇଫ୍ ବହୁତ୍ ଭଲ। ଫାଙ୍କା ବସିଆଠୁ।
ବ୍ୟସ୍ତ ଲାଇଫି କଣ ଟେନସନରେ ଥିଅ ସେ କିଛି ଲାଭ ହବନି।
ଆଉ।
ଆଡୁ ଟେନ୍‌ସନ୍ ସାଡୁ ଟେ‌ନ୍‌ସନ୍ ନିଜ କାମ କରିମି କେତେବେଳେ। ଅନ୍ୟଙ୍କ କାମ କେତେବେଳେ କରିବୁ ପୁଣି ନିଜେ ଖାଇବୁ ଗାଧୋଇବୁ ପାଧେଇବୁ।
ହୁଁଆଉ ତମ ଅଜୁ ଭାଇ ଖବର କଣ?
ଅଜୁ ଭାଇ ଖବର ଭଲ ଏଇଖୁଣା କାମ କରୁଚନ୍ତି ବସିକି ଘରେ।
କାମ ଚାଲଚି ତ।
କାମ ସପି ଚାଲଚି।
ଉଁ ହୁଁ। ତମ ଅଜୁ ଅ ତମ୍ ତମ ଅଜୁ ଭାଇ କେମିତିଆ ପ୍ରକାର ପିଲା କି କିଛି କୁହ।
ନା ନା ଖରାପ୍ ଗୁଣ କିଛି ନାହିଁ ଭଲ ଲୋକ।
ପୁରା ଭଲ ଲୋକ ନା।
ପୁରା ବଢ଼ିଆ ଲୋକ।
ପୁରା ସିଧା ସାଧା ନା।
ହଁ ଗାଁ ରେ ପୁରା ସିଧା ସାଧା ନମ୍ର ଭଦ୍ର।
ପୁରା ଜୋଇଁ ପୁଅ ବିହେଭିିୟର ନା।
ଆଜ୍ଞା ଯେମିତି ଫାଷ୍ଟ୍ ଫାଷ୍ଟ୍ ଶାଶୁ ଘରକୁ ଗଲେ ଜୋଇଁ ପୁଅ ବ୍ୟବହାର ସେ ସେମିତିଆ।
ହଁ ସେଇଆ ପା ଅଜୁ ଭାଇ ଏକ ନମ୍ବର ଗାଁରେ ତୁମର ଏକ ନମ୍ବର ପିଲାଟା।
ଏକ ନମ୍ବର ପିଲା ତା ସାଙ୍ଗରେ ଆଉ ଗୋଟେ ଅଛନ୍ତି ଦୀପ୍ତିମାନ ସାହୁ।
ହୁଁ।
ଲିପୁ ଭାଇ କୁହନ୍ତି ଆଜ୍ଞା।
ସେ ଦୁଇ ନମ୍ବର ନାଁ କଣ?
ହଁ ସେ ତୁଇ ନମ୍ବର।
ଅ ହଁ।
ଆଉ ଗୋଦାମରେ କାମ ସରିଲାଣି ନା କାମ ଷ୍ଟାର୍ଟ ହବ?
ଗୋଦାମରେ କାମ ଚାଲିଛି।
ଚାଲିଛି ଆପଣଙ୍କ ଗୋଦାମରେ କଣ ଅଛନ୍ତି କୋଉ ଇଏ ଅଛନ୍ତି ଲେବେଲ ରେ?
ନା ମୋ ଗ୍ରାମରେ ଗୋଦାମ ମୁଁ କଣ ଲେବର ରହିବି?
ଓହ ଆପଣ ବସନ୍ତି ଖାଲି ଆଉ।
ହଁ।
ହଁ। ଆଉ କୁହନ୍ତୁ ଖାଇବାକୁ ଖାଇବାକୁ
ଖାଇବାକୁ ହଁ ଯିବୁ ଗୋଟେ ବେଳକୁ। ତ ଖାଇବା କଣ କଣ ବନିଚି କଣ ଆଜି?
ଆଜି ବୁଧବାର ତ ଆଜି ଅ ଭାତ ଶୁଖିଲା ଭାତ ଆଉ ଛୁଇଁ ତରକାରୀ, ଶାଗ ଭଜା କରିଛନ୍ତି ଘରେ।
ହଁ ହଁ।
ଆଜି ଆପଣ ଆଜ୍ଞା ପାଗ ସେଇ
ଆଜି ହେଇ ନେଇ ନିରା ନିରାମିଷ କିଛି ହେଇ ନେଇ।
ନା ନା ବୁଧବାର ବୁଧବାର ଖାଆନ୍ତିନି ଘରେ।
ଘରେ ଖାଆନ୍ତିନି କଣ ପାଇଁ?
ସେ ତାଙ୍କୁ ମନା କରିଛନ୍ତି ନା ଙ୍କ କିଏ ଖା ଟେ ପ୍ରୋବ୍ଲେମ ଅଛି ତ ନା ପୂ ପୂଜା ପୂଜି ନୁହଁ ସେ ତାଙ୍କ ଦେହ ପାଇଁ ଖାଆନ୍ତିନି ଆଉ। ମାସେକେ ଥରେ କି ଦିଇ ମାସକରେ ଥରେ ଆଉ। ମୁଁ କିନ୍ତୁ। ଘରେ ଆଣନ୍ତି ମାସେ ଦି ମାସେ ଥରେ କିନ୍ତୁ ମୁଁ ଏନି ଟାଇମ୍ ବାହାରେ ଖାଇଦିଏ।
କଁ ପାଇଁ?
ଭଲ ଲାଗେ କିଏ ଆଣୁ ନାହାନ୍ତି ଏତେ ଘରକୁ ଆନନ୍ତି। ଆମିଷ ମୁଁ ମୁ ଯେ ବାହାରେ ଘର ପାଖରେ ସେଇ ଅଛି ହୋ ଅଛି ଫାଷ୍ଟ ଫୁଡ ଗୋଟେ ଥିବ ଜି ତୁନୁ ଫାଷ୍ଟ ଫୂଡ଼ ଜି ଜିତୁନୁ ଆଜ୍ଞା ଜିତୁନ୍‌ ଫାଷ୍ଟ ଫୁଡ଼।
ଯୋଉ ସ୍କୁଲ ପାଖେରେ?
ସ୍କୁଲ ପାଖେରେ ତା ସେପଟକୁ ଆଉ ଗୋଟେ ଅ ଛି ରାଜା ଫାଷ୍ଟ ଫୁଡ୍।
ହଁ ତା ଆଗୁକୁ ହାଟ ପାଖେରେ।
ହାଟ ପାଖେରେ ସେଇଠି ଖାଏ ବେଳେ ବେଳେ ବିରିୟାନୀ କି ପକୋଡା ଫକୋଡା, ରୋଲ ହଁ ଜି ବଢିଆ କରିଛି ଜିତୁନୁ ମେନେ ଟିକେ ମସଲା ଫସଲା ଅଧିକ। ଜିତୁନ ଟିକେ
ହୁଁ।
ମସଲା ବି ଏତେ ବାଗ ଅଛି କିନ୍ତୁ ବ ପ୍ରବଳ ମସଲା ପକେଇ ଦଉଚି। ଦେହ ପାଇଁ ଦେହ ପାଇଁ ଅସୁସ୍ଥ କିନ୍ତୁ।
ବିରିୟାନୀ କେମିତି କରେ?
ବିରିୟାନୀ ବଢିଆ ଆଇଟମ୍।
ଲେକ୍ ପିସି, ଲେକ୍ ପିସି ହେରିକା ଦିଅନ୍ତିନା?
ଲେଗ୍ ପିସି ଗୋଟେ ଦେଲେ ଆଉ ଗୋଟେ ସାଧା। ଆଉ ଗୋଟେ ପିସ୍ ଟେ ଦେବେ ଦିଟା ପିସ୍ ଦେଇକି ତାପରେ ରାଇସ ଦେବେ କିନ୍ତୁ। ଶହେ କୋଡିଏ ଟଙ୍କା କରିଦେଇଛନ୍ତି ଶହେ ଟଙ୍କା ବିକା ହଉଥିଲା ଶହେ କୋଡିଏ ଟଙ୍କା କରିଦେଇଛନ୍ତି।
ଏବେ ହେଇ ଶହେ କୋଡ଼ିଏ।
ଆଜ୍ଞା ଏଇ ଯୋଉ ଗ୍ୟାସ ରେଟେ ବଢିଲା ମଝିରେ।
ହୁଁ।
ବଢ଼େଇ ଦେଇଛନ୍ତି ଆଉ।
ହୁଁ ହୁଁ ହୁଁ ଭଲ ଟେଷ୍ଟ ଭଲ ହବା ଦରକାର। ପଇସା ନିଅ କିଛି କଥା ନାହିଁ।
ହଁ ଟେଷ୍ଟ ମେନ ଭଲ ହବା ଦରକାରେ ଯେତେ ପଇସା ନିଅ।
ଏ ହ।
କିନ୍ତୁ ଯଦି ଲେଗ ପିସ୍ ନବ୍ ବନି ଆପଣ ତାହେଲେ ସେ ତିନ୍ ତିନିଟା ପିସ୍ ଦେବେ ଆଉ।
ଇଏ ପିସ୍ ଦେବେ ନର୍ମାଲ ପିସ୍ ତିନ ଟା ଆଉ।
ତେବେ ଆଉ।
କତା ପିସ୍ ଦେବେ ତିନିଟା।
ହଁ। ନା ନା କତା ଦି
କତା ନୁହେଁ ଇଏ ଇଏ କୁ ପିସ୍ ଆଉ।
ହୁଁ କତା ବେଳେ ବେଳେ ସେ କଣ ଦେଇ ଦିଅନ୍ତ।